ହଉ।
ହ୍ୟାଲୋ।
ହଁ କଣ କରୁଛନ୍ତି?
କଣ କରିମି ଚା ପିଉଛୁ।
ହୁଁ।
ଚା ପିଅନ୍ତି ନା?
ନାଇଁ। ଏ ପିଲେ ଗ୍ୟାସ୍ ହଉଚି ତ।
ନା କଣ କନି ନାଲ ଚାଁ ଟିକେ ଅଦା ପକେଇଦବ ଗୋଲମରିଚ ଟିକେ ପକେଇ ସେଇଟା ପିଇଲେ ଆଉ ମୁଣ୍ଡ ଫୁଣ୍ଡ ବିନ୍ଧିବନି।
ଆଛା ହଁ।
ଆମର କଣ କନି ଏଇ ଛୁଆ ପିଲା ହେଲା ବେଳୁ ଅଭ୍ୟାସ ହେଇଯାଇଛି ସେ ଟିକି ଛୁଆ
ହଁ।
ଆଉ ଦିନେ ଚା ନପିଲେ ଛୁଆକୁ ଥଣ୍ଡା ଧରିବ ହଁ।
ଜଣ ଜଣ ଙ୍କର ଅଭ୍ୟାସ ବି ମୁଣ୍ଡାବିଧେ।
ମୁଣ୍ଡ ବିନ୍ଧି ପା ରାତି ଦଶଟା ଏଗାରଟା ହେଲେ ବି ପିନ୍ଧିବ।
ହୁଁ। ଆଉ। ଆଜି ରୋଷେଇ କଣ?
ଆଜି ରୋଷେଇ କଣ ଆଜି ତ ପୂର୍ଣମୀ। ଆଜି ଆଣିଛନ୍ତି
ପୂର୍ଣ୍ଣମି
କିଏ କରିବି କଣ ଗୋରି ଘୋରି ଦିଟା କରିଦେବ
ଆଇଁଷ ଆଜି ଖାଇବନି।
ପୂର୍ଣ୍ଣମିରେ ଆଇଁଷ ଖାଉନା। ଝିଅ ସମୟରେ ତମେ ଯାହା ଖାଇବା କଥା ଖାଇଦବ।
ହଁ ଗାଁ ରେ ପ୍ରାୟତଃ ଓଷା ବାର ସମସ୍ତେ କରୁଛନ୍ତି।
ହଁ
ଆମର ସେଇଟା ଗୋଟେ ପରମ୍ପରା ରହିଆସିଛି ଆଉ ରଜ
ଆମର ନା ଆମର ରଜ ତ ଭଲ ଧୁମ ଧାମ ରେ ହୁଏ।
ହୁଁ
ଆରେ ଛ
ସେଟା ଓଡିଆ ମାନଙ୍କର ପର୍ବ ସେ ଏଟା ରଜ ପର୍ବ। ନା କଣ ପୁଛ ହଁ ମ ଓଡ଼ିଆ ମାନ କିଛି କରନ୍ତି ନାହି ରଜ ପର୍ବ କି
ହଁ ରଜ ଟା ବେଶୀ ଭଲ ଲାଗେ କାହିଁ କୁହନି ତିନି ଚାରି ଦିନ ପଡ଼ିଯାଏ ନା। ତିନି ଚାରି ଦିନ ହୁଏ ଛୁଆ ମାନେ ବହୁତ ଖୁସି ହୁଅନ୍ତି ଆଉ ଟିକେ ଛୁଟି ହୁଅନ୍ତା କି ସ୍କୁଲ ସ୍କୁଲ ଟିଉସନ। ଆଜି ଆଣିଛନ୍ତି ଇଁ
ଆଜି ଆଣିଛନ୍ତି ଇଁ ଆଜି ଆଣିଛନ୍ତି ଇଁ ହଁ ଆମର ତ ଇଆଡେ ବହୁତ ମ ଭଲସେ ଚାରି ଦିନ ପାଞ୍ଚ ଦିନ ରଜ ହୁଏ। ଆମର ପ୍ରୋଗ୍ରାମ ସବୁ ଥାଏ ପିଠାପଣା ସବୁ ଝିଅ ମାନେ ଆସନ୍ତି ରଜ ବୁଲିବାକୁ ଆଉ ପିଠା ତ ସବୁ ପ୍ରକାର ପିଠା
ପୋଡ଼ପିଠା ନା କକରା ଚକୁଳି ନା ସେ ହଳଦୀ ପତ୍ର ପିଠା ସେ ହଳଦୀ ପତ୍ର ପିଠାକୁ କଣ କୁହନ୍ତି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ